ହାଲୋ।
ହାଲୋ।
ହ୍ୟାଲୋ।
ହ୍ୟାଲୋ।
ଶୁଭୁଛି ନା?
ହଁ ହଁ ଶୁବିଲା ବି।
ହଁ କଣ କରୁଛ ଏବେ?
ମୁଁ ଏଇ ଛାତ ଉପରେ ବସିଛି ଟିକେ ଆସିକି ଆଉ।
ମୁଁ ବି ଛାତ ଉପରେ ବସିଛି କିନ୍ତୁ ବର୍ଷା ପକଉଥିଲା। ଏବେ ଜଷ୍ଟ ଶଇଲା ଆମର ଆଡେ।
ହଁ ଆମର ବି ଆଜି ହଁ ଆଜି ବହୁତ ବର୍ଷା ହେଇଛି।
ଆଜି ଆମ ଆଡ଼େ ଖଙ୍କାଳେ ଛେଚିଛି ବର୍ଷା। ଆଉ କଣ ଖବର ଏଖିଣା କଣ କରୁଚ?
ଖାଉଥିନି ପିଠା ଟିକେ କରିକି ଖାଉଥିନ୍ତିି ଏ ଉପରେ ଆସି ବସିଛି।
ପିଠା କଣ ତମେ ତିଆରି କରି ଶିକିିଛ?
ହୁଁ ମୁଁ ଖାଇବା ସବୁ ତିଆରି କରିଦିଏ।
ନା ଆଉ ରୋଷେଇ ଫୋଷେଇ କରି ଶିକିଛ?
ହଁ ମାନେ ଏଇ ଶିଖିନଥିଲି ଏଇ ଫିଷ୍ଟ ଫିଷ୍ଟ ରୁ କରିକି ଧୀରେ ଧୀରେ ଶିଖିଛି ଆଉ।
ଓହୋ ମାନେ ପୁରା ଭଲସେ ଶିଖିଛ ନା ଜଷ୍ଟ କାମ ଚଳେଇବା ପାଇଁ ନା କଣ?
ନା ନା ଭଲ୍ ସେ ଶିଖିଚି।
ଆଉ ଭଲ ଆଉ ତମର ସେ ତମର ମାନେ ମୁଁ ବି ରୋଷେଇ କରେ ମୁଁ ମାନେ ସେମିତି ମାନେ ମୋତେ ବି ଭଲ ଲାଗେ। ଆଉ ମୁଁ ଏତେ ପ୍ରୋଫେସ୍‌ନାଲ୍ ନୁହେଁ କିନ୍ତୁ ଖାଇଲା ଭଳିଆ ବନେଇ ପାରମି ଆଉ ଯେମିତି ଜଣେ ଖାଇପାରିବ।
ନା ମୁଁ ଶିଖି ଯାଇଛି ଆଉ କରି କରିକି।
ହା ମାନେ କଣ ତମେ ରୋଷେଇ ଭଲ କର ମାନେ ତମର ସବୁଠାରୁ ମାନେ କୋଉ ଜିନିଷ ଟା ତିଆରି କରିପାର ଭଲସେ?
ହୁଁ।
ଜଣ ଜଣଙ୍କ ନଥାଏ ମାନେ ଏଇ ଜିନିଷ ଟା ତାଙ୍କର ପୁରା ଭଲ ମାନେ ଏଇ ଭଜା ଟା ସେମାନେ ଭଲ। ତିଆରି କରନ୍ତି ଏଇ ତରକାରୀଟା ସେମିତି ତମର କଣ?
ହଁ।
ତମର ସେମିତି କିଛି ଅଛି ମାନେ ଏଇ ଜିନିଷଟା ତୁମର ପୁରା ବଢ଼ିଆ ହୁଏ।
କରିଛି ବହୁତ ଜିନିଷ କିନ୍ତୁ ମୁଁ ଥରେ ପନିର୍ କରିଥିଲି ମାନ ବହୁତ ବଢିଆ ହେଇଥିଲା।
ପନିର୍ କଣ ମାନେ କି ପନିର୍?
ପନିର ଯୋଉ ଇଏ ନଦେଇକି କଣ ସେଟା ଟମାଟୋର ସସ୍ ଦେଇକି ଯୋଉ କରନ୍ତି।
ଚିଲ୍ଲି ପନୀର୍।
ନା ନା ଚିଲ୍ଲି ନୁହେଁ ଟମାଟର ମାନେ ଗ୍ରାଇଣ୍ଡିଙ୍ଗ କରିକି ଟମାଟର ପୁରା ହଁ ସେଇଟା ବି।
ଓହୋ। ହଁ ଭଲ ନା ପ ପନିର୍ ଟା ତମକୁ ଭଲ ଲାଗେ?
ହଁ ପନିରି ଭଲ ଲାଗେ ମୁୁ ଏତେ ନୁହେଁ ଆଉ।
ହଁ ନା ମୋତେ ମୁଁ ଖାଇବା ପ୍ରିୟ ଭାରି ମୋତେ ଖାଇବା ପିଇବା ଜିନିଷ ଭାରି ମୋତେ ଭାରି ବଢ଼ିଆ ଲାଗେ। ଖାଇବା ଏମିତି ଭଲ ଆଉ କଣ କରିବା ତାପରେ ଆଉ କଣ ସବୁ? ହୁଁ ନଈ ଅଛି ବା।
ସେଇଠି ପାଣି ହେଇଯିବନ୍ତ ଏବେ।
ହଁ ପାଣି ଏବେ ଏତେ ନୁହଁ ଏବେ ତ ନଈରେ ପୁରା ଶୁଖିଲା ମାନେ ଥିଲା। ଏଇ ବର୍ଷା ଦି ଦିନ ହେଲା ଟିକେ ପାଣି ହେଇଛି।
ଆମର ବି ଗୋଟେ ଅଛି ନା ଏଇଠି ଆସିଲାଣି ପାଣି।
ଓହୋ ନା ପାଣି ଏଇ ବର୍ଷା ଦିନ ଆସିବ ସେଇ ଯୋଉ ପାଣି ପ୍ରୋବ୍ଲେମ ଭାରି ହବ ଏ କୁଆଡେ ନଈ ଫଇ ପଶିଯିବ ପାଣି। ଘରେ ଘରେ କି କୁଆଡେ ପଶିଯିବ ଗାଁ ରେ ସେଇଆ ହଉଛି ପ୍ରୋବ୍ଲେମ୍। ଆଉ ଆଉ ସେଥିରେ ପୁଣି ଗୋଟେ ଗୋଟେ ପଳେଇ ଆସୁଥିବ ଯେ ସାପ। ସାପ ଆଉ ଯଦି ପୁରା ଡେଞ୍ଜରିଅସ୍ ଜାଗା ହେଇଥିବ ତାହେଲେ କୁମ୍ଭୀର।
ହଁ ଆମର କୁମ୍ଭୀ ଥରେ ଆସିଥିଲା ହେଇଗଲାଣି ବୋଧେ ପନ୍ଦର ବର୍ଷ ର ହେଇଗଲାଣି।
ମୁ ପନ୍ଦର ବର୍ଷ ହଁ। ନା କୁମ୍ଭୀର ପା ଭାରି ଡର ମାଡ଼ିବ ମୁଁ ନଈକି ଏ ଟୋଟାଲି ଯାଏନି ଗାଧୋଇବା ପାଇଁ। କୁମ୍ଭୀର କୁମ୍ଭୀରର କାଳେ ମାନେ ସେମିତି ଆସନ୍ତିନି ବଟ୍ କାଳେ ଯଦି ପଳେଇ ଆସିବେ ସେମିତି କିଛି ମାନେ ଅଛି କି? କଥା ହଉଚି ସେଇଭଳିଆ।
ଆମ ନଈକି ତ ଯିବା ଅବସ୍ଥା ନାହିଁ ନହେଲେ ଯାଆନ୍ତେ।
ତମର କଣ ପୁରା ଗାଡ ଟାଇପ ର ହେଇଯଛି ନା?
ପୁରା କାଦୁଅ ମାଆଦୁ ହେଇକି ନୁ
ଓହୋ ଓହୋ ତାନେ ଏମିତି ହେଇଯାଇଛି ନା?
ହୁଁ।
ଆଉ ଆମର ପୁରା ବାଲି ଫାଲି ଅଛି ନଈରେ ଆଉ ସେଗୁଳିଆ କିଛି ନାହିଁ ତଣ୍ଡି ବୁଦା ପ୍ରବଳ ଅଛି। ଓ ଲୋ ଆଉ ଏପଟେ ଆଉ କଣ ସେମିତି ବୁଲାବୁଲି ଚାଲିଛି ଆଉ ବର୍ଷାଟା ହେଇଯାଉଛି ବୋଲି ଆଉ କିଛି ସେମାନେ ବୁଲାବୁଲି ହେଇପାରୁନି। ବର୍ଷା ଆମ ଆଡେ ତିନିଟା ବେଳୁ ବର୍ଷା ହେଲାଣି।
ହଁ ଆମର ବି ସେଇ ଟାଇମ ରେ ଷ୍ଟାର୍ଟ ହେଲା।
ହଁମ ବର୍ଷା ଟା ଯାଉଠି ବର୍ଷା ହେଲେ ଯେ ଥଣ୍ଡା ଲାଗୁଛି ଯୋଉ ଗରମ ଯୋଉଭଳିଆ ହଉଛି।
ନାହି ଆମର ଟିକେ ଏଠି ଥଣ୍ଡା ପଡ଼ିଛି।
ହୁଁ ଆମ ଆଡେ ତ ଏତିକି ମାନେ ୟୁରୋପ ରେ ଅଧିକ ମାନେ ପ୍ରୋବ୍ଲେମ ହଉଛି ୟୁରୋପ ରେ ମାନେ ସେଠି ଫ୍ରାନ୍ସ ଫ୍ରାନ୍ସରେ ସବୁ ଯେଉଁ ପୁରା ପିଚୁ ଫିଚୁରେ ମେଲଟ ହେଇଯାଉଛି।
ହୁଁ।
ଉ ସେଇଭଳିଆ ହଉଛି ଭଉ ଗରମ ତ ଆଡେ ସେ ଯେତିକି ହଉଛି। ଆମ ଦେଶ ଲୋକ ସମ୍ଭାଳି ଦେବେ ତାଙ୍କ ଦେଶ ଲୋକ ମାନେ ସମ୍ଭାଳି ପାରିବେନି। ଭାରି ପ୍ରୋବ୍ଲେମ୍ ହେଉଥିବ ତାଙ୍କର
ହଁ ଆମର ଗରମଟା ଗରମ ଗାଧୋଇବା ପାଇଁ ବି ସୁବିଧା ନାହିଁ ନଈରେ ଥିଲା ଆଗରୁ ବାଲି।
ହୁଁ ହୁଁ।
ସେ ସା ବୋଇକି ନେଇଗଲେ ବିକ୍ରି କରିଦେଲେ ଆଉ ଵାଲି ନାହିଁ।
ତମେ ସେଇତ କଥା ହ ତମେ ଯୋଉ ତମେ ଜିମ୍ ଫିମ୍ କର?
ଜିମ୍ ବିମ୍ ନୁହେଁ ରନିଙ୍ଗ କରେ ହୋମ୍ ୱାର୍କ ଆଉଟ୍ କରେ ଆଉ।
ଓହୋ ସେ ହୋମୱାର୍କ ଆଉଟ୍ ମାନେ କଲେ ବି ଭଲ ମାନେ ଦେହଟା ଫିଟ୍ ରଖିବା କଥା ଆଉ।
ହୁଁ।
ସେମିତି କେତୁରେ ଜିନିଷ ଅଛି ମାନେ ମେଡିଟେସନ ହେଇଗଲା କି କଣ ମାନେ ବୁଲା ମାନେ କୁଆଡେ ସାଇକେଲିଙ୍ଗ ହେଇଗଲା କି ମାନେ ଏତି ଚଲା ବୁଲା ହେଲା। ଏରେ ଦେହ ଫିଟ୍ ରହିବ ଆଉ।
ଗୋଟେ ଫିଜିକାଲ୍ ୱାର୍କ ସବୁବେଳେ କରୁଥିବା ଦରକାର।
ହଁ କାର ଦେହଟା ଯଦି ତମର ଭଲ ନଥିବ ତମେ ଯେତେ ଯାହା କଲେ ବି ତ କିଛି ବି ଭଲ ଲାଗିବନି।
ହଁ।
ଦେଖନ ତମ୍ ପୁରା ଜର ଫର ହେଇଯାଇଥିବ ତମ ଆଗରେ ପୁରା-ଆ-ଆ ଆଉ ଯେତେ ଭଲ ଜିନିଷ ଆଣିକି ଥୋଇଲେ ବି ତମକୁ ଇଚ୍ଛା ହବନି ଖାଇବା ପାଇଁ କି।
ସେଇଟା ଗୋଟେ କଥା ଗୋଟେ ଫିଜିକାଲ୍ ୱାର୍କ ଥିବ ତୁ କିଛି କରିପାରିବୁନୁ ଗୋଟେ ନାଳୁ ଖସୁଡ ଯିବୁ ଉଠିକି ଆସିପାରିବୁନୁ।